ଜଗନ୍ନାଥ ଏଇ ବସିଚି ଆଉ ଆପଣ?
ବସିଚି।
ଆଉ ଆଜି କଣ ଖାଇଚ ହଁ ଏଇ ଖାଇଚି ତ ଆଉ।
କଣ କହିଲେ।
ଆଉ ଆପଣ?
ହଁ ଖାଇ ସାରିଲିଣି।
ଆଉ କଣ ଖାଇଚନ୍ତି?
ପଖାଳକୁ ମାଛ ଭଜା।
ଆଉ ଏତେ ଜଲ୍ଦି ଖାଇ ସାରିଲେଣି ଆଉ।
କଣ କହିଲେ?
ମୁଁ କଇଲିକି ଆପଣ ଏତେ ଜଲ୍ଦି ଖାଇ ସାରିଲେଣି ଆଉ।
ହଁ ହଁ ସକାଳେ ଖାଉଚି। ଦଶଟାବେଳକୁ ଦେହପା ଭଲ ଅଛି?
ହଁ ହଁ।
ହଁ ମୋ ଦେହ ଭଲ ଅଛି ତମ ଦେହ ଭଲ ଅଛି?
ହଁ ହଁ ମୋ ଦେହ ଭଲ ଅଛି।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଆଉ ତମ ଘରେ?
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି।
ଆଉ ଭାଇ କଣ କରୁଚନ୍ତି ଓହୋ। ଆଉ ଘରେ ସବୁ କିଏ କଣ କରୁଚନ୍ତି?
ଘରେ ବୋଉ ରୋଷେଇ କରୁଚି। ବାପା କୋଆଡ଼େ ଯାଇନ୍ତି କାମ ପୁଅଟା ଏଠି ମୋ ପୁଅଟା ଏଠି ଖେଳୁଚି। ଆଉ ଭଉଣୀ ଦୁଇ ଜଣ ଜଣେ ପାର୍ଲରରେ ଯାଇଚି ଆଉ ଜଣେ ଘରେ ପଢୁଚି ଆଉ।
ଆଚ୍ଛା।
ହୁଁ।
ଆଉ? ଉ କଣ କହୁଥିଲି କି ଆଚ୍ଛା ତ ମ୍ୟାରେଜର କେତେ ବର୍ଷ ହେଇଗଲାଣି?
ଆଠ ବର୍ଷ।
ୱାଓ ଆଉ? ଆଉ ଭାଇ କେମିତି? ନା ନା ମୁଁ ମ୍ୟାରେଡ ନୁହଁ।
ପଢାପଢି କରୁଛନ୍ତି ବୋଧେ?
ଉଁ ହଁ ହଁ।
କଣ?
ଇ ବି ଏସ ସି ଚାଲିଛି ମୋର।
ଓହୋ।
ହଁ ଆଉ। ଆଉ ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ?
କଣ କହିଲେ?
ମୁଁ କହିଲି ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ?
ସେମିତି ମୋର କିଛି ଇଏ ନାହିଁ ଯାହା ହବ ଖାଇଲେ ଚଳିବ ଆଉ।
ତଥାପି ତ ସେମିତି ଗୋଟ କିଛି ବି। ନା ସେମିତି ଥିବ ନା ଯାହା ବି ହେଲେ ଗୋଟେ ପସନ୍ଦ ଆସୁଥିବ।
ପସନ୍ଦ ସେମିତି ମୋର କିଛି ନାହିଁ ମୋର ଯାହା ଘରେ ଦେଲେ। ଯାହା ଥିବ ଖାଇବି ବାହାରକୁ ଗଲେ ସେମିତି କିଛି ନାହିଁ ସବୁ ମୋର ଚଳିବ। କୋଉଟା ଗୋଟେ ପସନ୍ଦ ବୋଲି ମୋର ଗୋଟେ କିଛି ନାହିଁ।
ଆଚ୍ଛା ଆପଣ କଣ ଏମିତି ଭଲ କରନ୍ତି ଯୋଉଟା ଭାଇ କୁ ବେଶୀ ଭଲ ଲାଗେ?
ମୁ କି?
ଆଜ୍ଞା।
ମୋର ସେମିତି ଗୁଣ କିଛି ନାହିଁ ଭାଇଙ୍କୁ ଭଲ ଲାଗିଲା ଭଳିଆ।
ନାମ ଥିବ।
କେଜାଣି ଥିବ ଯଦି ତାଙ୍କ କୁ ଭଲ ଲାଗୁଥିବ ସେ ସେଟା ସିଏ ଜାଣିଥିବେ। ହଁ ଭାଇଙ୍କି ପଚାରିଲେ ଜଣା ପଡିବ।
ଆଉ।
କୁଆଡେ ଯାଇଥିଲ ରଜକୁ ବୁଲି?
ରଜକୁ କୁହନି ଏବେ ଏକ୍ଜାମ ଚାଲିଛି ତ ତ ଘରେ କହିଲେ କି ଏବେ ଯିବା ଦରକାର ନାହିଁ ତ ରଜ ପରେ। ଏକ୍ଜାମ ଟା ସଇଲା ଏବେ ସରିଯିବ। ଆଠ ତାରିଖ ଦିନ ତାପ ଆଠ ତାରିଖ ଦିନ ଯିବୁ ଗାଁକୁ ଆଉ ବୁଲିକି ଟିକେ ଆସିବୁ।
ଓହୋ।
ହୁଁ।
ପ୍ଲସ୍ ଥ୍ରୀରେ ଗୋଟେ ସେମିଷ୍ଟାର ହେରିକା ଥାଏ ନା?
ହଁ ବା ଏବେ ଆମର ଏନ ଇ ପି କରିଦେଇଛି ଯେହେତୁ ମାନେ ଛଅ। ଛଅ ମାସ ହେଇନଥିବ କିନ୍ତୁ ଆମର ଏକ୍ଜାମ ଷ୍ଟାର୍ଟ ହେଇଯାଉଛି ମାନେ ତିନି ମାସକୁ ଥରେ ଦି ମାସ ତ ଏଇଭଳିଆ ମନ ଇଚ୍ଛା ୟୁନିଭର୍ସିଟି ଏକ୍ଜାମ କରଉଛି ଆଉ କଣ କରିବା। କଲେଜଲେ ତ ପଢେଇବେନି ନିଜେ ପଢିବୁ ନିଜେ ପଢିକି କେତେ ପଢିବୁ।
କଣ ପ୍ଲସ୍ ଥ୍ରୀରେ ସେମିତି ସେମିଷ୍ଟାର ଥାଏ କହନ୍ତି?
ହଁ ଏବେ ଯୋଉ ଭଳିଆ ସିଷ୍ଟମ କରିଦେଇଛି ପିଲାଙ୍କ ସବୁ ବ୍ୟାକ ଲାଗି ଯାଉଛି ଚି ଯଦି ପିଲା ଯଦି କଲେଜ ନ ଯାଉଛନ୍ତି କି କ୍ଲାସ ନ କରୁଛନ୍ତି ତ ତାଙ୍କର ବ୍ୟାକ। ଲାଗିଯାଉଛି ପର ମାନେ ପର ସବଜେକ୍ଟର ଆ ଆଟେନାନ୍ସ ତାଙ୍କୁ ଦରକାର ସେଭେଣ୍ଟି ଫାଇବ ପର୍ଶେଣ୍ଟ ତ ବାଧ୍ୟ କଲେଜ ଯିବା ପାଇଁ।
ଆଡେ ଯୋଉ ପିଲାମାନେ ବି ନ ଯାଇ ପାରୁଛନ୍ତି କଣ ଗୋରେ ଦଉଛି ପା ଲେଖିବା ପାଇଁ କୋଉଠି ପେଜ ଅସ ପେଜ ନା ଏମିତି କଣ ଗୋଟେ ଥାଏ ଲେଖିବା ପାଇଁ।
ଏବେ କିଛି ସେମିତି ନାଇଁ ପ୍ରୋଜେକ୍ଟ ୱାର୍କ ଆସିବ ଏ ଏବେକା ପାଇଁ ତ ପ୍ରୋଜେକ୍ଟ ୱାର୍କ ଆସିନି। ଫାଷ୍ଟ ଇୟର ତ।
ହୁଁ ହୁଁ।
ଆଉ। ତମେ କେତେ ଯାଇ କଣ ପ ପୁରୀ ପୁରୀ ଯାଇ ଛୋଟ ଛୋଟବେଳେ କୁଉ ଯାଇଥିଲି ଯେ ଆଉ ଏବେ ଯାଇନି କି ଦର୍ଶ ବର୍ଷ ହେଲାଣି ମୁଁ ଯାଇନି ପୁରୀ। ବେଳେ ବେଳେ ଜଗା ଉପରେ ଅ ନା।
ହଁ ହଁ।
ପାଖରେ ରହିକି ବି ଆମେ ଯାଇପାରୁୁନୁ କଣ କହିବା।
ଡୋରି ଲାଗିନି ଠାକୁରଙ୍କର ଯାଇପାରୁନ ଆଉ।
ହଁ ବା ପୁଣି ଲାଗୁ ମାନେ ପ୍ଲାନ ହଉଛି। କିନ୍ତୁ ପ୍ଲାନ୍ ଟା ଭାଙ୍ଗି ଯାଉଛି କଣ କରିବା ଠାକୁର
ଲାଗିଲେ ଯିବ ଆଉ ଛୋଟ ବେଳେ ଯାଇଥିଲ।
ହଁ। ହଁ ମାନେ ଯେତେବେଳେ ମୁଁ ଛୋଟବେଳୁ ୱାନ ସାଇଡ ପୋଡି ହେଇ ଯାଇଥିଲି ତ ମୋ ଆଈ ମାନସିକ ରଖିଥିଲା। କି ମୋ ନାତୁଣୀ ଭଲ ହେଲା ପରେ ତାକୁ ଆଣିକି ମୁଁ ବାଇଶି ପାହାଚରେ ଗଡ଼େଇବି ତ ସେଇଟା ହିଁ ଲାଷ୍ଟ ଯାଇ ଗଲି ଯୋଉ ପୁରୀ ବାଇଶି ପାହାଚ ରେ ଗଡେଇଥିଲା। ଆଉ ତାପରେ ପୁରୀ ନା। ଗହଳି ତ ଅଧିକ ନା ତ ଘରେ ଆଲାଉ କରନ୍ତିନି ଗହଳିରେ କିଏ କୁଆଡେ। ପଳେଇବେ ହଜି ହାଜି ଯିବେ ତ ଠେଲା ପେଲା ଦଳା ଚକଟ ତ ସେଥିପାଇଁ।
ଅହ ଆଉ କୁଆଡେ କୁଆଡେ ସବୁ ଭୁଲି ଯାଇଛ।
ମାନେ ନାଇଁ ଯାଇଛି ଛୋଟ ବେଳୁ ହଁ କପିଳାଶ ଯାଇଛି ଛୋଟବେେଳେ ସ୍କୁଲ ପିକନିକ ରେ।
ହଁ ହଁ।
ମାଙ୍କଡ ମୁହାଁ ମୋ ଫୁଲ ନେଇ ଯାଇଥିଲା।
ହଁ।
ଘରେ ଆସିକି ହଁ ଘର ଦୁନିଆ ଗାଳି ଶୁଣିଛି ମାଙ୍କଡ଼ ନେଇଗଲା ବୋଲି।
ଭୋଗ ଭୋଗ ବି ଯାହାବି ଧରୁଥିବ କି ପୂଜା ଜିନିଷ ଯାହାବ ନେଇ କିନା ଯାଉଥିବ। ଖାଲି ଏମିତି ଛଡେଇବା ପାଇଁ ଆସୁଥିବେ ନେଇଯାଉଥିବେ ସବୁ ଜିନଷ ସେଇଠି ବହୁତ ମାଙ୍କଡ ରହିଯାଉଛନ୍ତି ନା ସେଠି ମୋପୁଅ ତଏଇ ଯାଇଥିଲୁ ଆମେ ଆନିଭର୍ସରୀ କି କପିଲାଶ ଯେ। ହଁ ଗୋଟେ ଆଇସ୍କ୍ରିମଟେ ଜଷ୍ଟ କିଣିଲା ଧରିଥିଲା। ଏ ତ ମାଙ୍କଡ କୋଉଠିଥିଲା କେଜାଣି ତା ହାତରୁ ଆସିକି ଛଡେଇକି ନେଇଗଲା ବହୁତ ଜୋ କାନ୍ଦିଲା ହେଠୁ। ଛୋଟ ଛୁଆ ନା ନେଲା କିଛି ନାହିଁ ଯଦି ବାଜି ଯାଇଥାନ୍ତା ନଖ ନୁଖୀ କଣ ଇଏ ସିଏ ସେଥିପାଇଁ ଆଉ।
ମାଙ୍କଡ ବି ନବ ଗୁରେ ମାଙ୍କଡ ଗାଲକୁ ବାଡେଇ ଦିଅନ୍ତିନି।
ହୁଁ ନଦେଲେ ନା ସେଟା ବାଡି ବୁଡି ଦିଅନ୍ତି ନା କଣ ଯେ ମୋ ପୁଅ ତ ଛୋଟ ଛୋଟ ଛୁଆ ନା ସେ ଡରିଗଲା ଦେଇଦେଲା ଆଉ ସେ ନେଇକି ପଳେଇଲା ଆଉ। କାନ୍ଦିଲା ବହେ ହେଠୁ ପଛରେ ଆଉ ଗୋଟେ ଦେଲା ଠୁୁ ଟିକେ ଚୁପ୍ ରହିଲା। ଏଠୁ ମୁଁ କହିଲି ତୁ ଗାଡି ଭିତରେ ଯାହା ଖାଉଛୁ ଖା।
ହଁ।
ହୁଁ। ଭଲ ଲାଗେ କପିଳାସ ତମକୁ ସାଇ ମନ୍ଦିର ହେକା ଯାଇଥିବେ।
ନା ନା ଖାଲି ଓନ୍ଲି କପିଳାସ ଯାଇଥିଲୁ ସେ ଉପରେ ଯୋଉ ସେଇଠି ଯୋଉ କହନ୍ତିନି। ଗୋଟେ ଅଛି ଷଣ୍ଢଟେ ସେ ଷଣ୍ଢ ଯେବେ ଏବେ କଣ ଉଠିବ ନା କଣ ସେଠି ବେଲଗଛ ଟେ ଅଛି ଖାଇଦେଲେ ପୃଥିବୀ ଧ୍ୱଂସ ଏମିତି ନାହିଁ ଗୋଟେ କଥା ଟେ।
ହଁ।
ତ ଆମକୁ ସେଇଠି ଆମ ଗୁରୁଜୀ ସବୁ କହୁଥିଲେ ଏଇଠି ଏମିତି ଅଛି ମନ୍ଦିର
ଓହୋ।
ହଁ।
ଆଉ ରୋଷେଇ କଣ ହେଇଚି।
ରୋଷେଇ ଏବେ ତ ଜଳଖିଆ ହେଇଥିଲା ମୁଁ ମ୍ୟାଗି କରିଦେଲି ମାମା ପିଠା କଲେ। ତ ଏଇନା କଣ ମାମ ଭାତ କଲେ ଆଉ ପୋ କଣ କଲରାକୁ ହଁ କଲରାକୁ ସିଝେଇଲେ କାଲରାକୁ ମସଲା ମତେ ଆଗରୁ ଭଲ ଲାଗୁଥିଲା ଆଇଁସ କିନ୍ତୁ ଆଇଁଷ ଏଇନା ଛାଡି ଦେଇଚେ ତ ଏବେ ଯାହା ଦେଲେ ବି ଖାଇଦଉଛି ଆଉ।
ହୁଁ କଣ ପାଇଁ ଛାଡିଲ କଣ ଜୟଗୁରୁ ଦୀକ୍ଷା ନେଇଚ କି?
ଜୟଗୁର ଦୀକ୍ଷା ତ କମ୍ପୁଟର କ୍ଲାସରେ ଦେଇଦେଇଚନ୍ତି କିନ୍ତୁ ଦୀକ୍ଷା ସକାଶେ ମୁଁ ଖାଉନି ତା ପୂର୍ବରୁ ମୁଁ ଛାଡ଼ି ଦେଇଚି
ଓହୋ ଭଲ ଲାଗେନି ଆଗରୁ କିନ୍ତୁ ଖାଉଥିଲ।
ହଁ ଆଗରୁ ସବୁଦିନ ଖାଉଥିଲେ। ତ ଖାଇ ଖାଇ ନା ଟୋଟାଲି ଇଚ୍ଛା ହିଁ ହଉନି ଖାଇବା ପାଇଁ।
ଆମ ଭଉଣୀ ବି ସେମିତି ଖାଉନି ଆଇଁଷ ଜମା ବି ଟୋଟାଲ। ରୁଦ୍ରାକ୍ଷ ପକେଇଚି ନା ସେଥିପାଇଁ ସେ ଖାଉନି।
ସେ ରୁଦ୍ରାକ୍ଷ ମୁଁ ତୁଲସୀ ମାଳା ଆଉ।
ଓହୋ ତୁଳସି ମାଳା ହଁ ହଁ ରୁଦ୍ରାକ୍ଷ ଜଣେ ଯୋଗୀ ଅଜା ଦେଇଥିଲେ ମତେ।
ହୁଁ
ତ ମୁଁ ପକେଇଥିଲି ନି ମୁଁ କିଛି ବାରି ପାରିଲିନି ଆଇଁଷ ଫାଇଁଷ ମୁ ଟିକେ ଖାଏ ତ ସେଥିପାଇଁ ଆଉ ସେ ପ ପକେଇଲା ଯଉଠୁ ସିଏ ଖା ପିଅ କରୁଛି ମୁଁ ଖାଉନି ମୁଁ
ଆଚ୍ଛା।
ଆଉ କଣ କହୁଚ ରଜକୁ କଣ ପିଠା ହେଇଥିଲା।
ରଜରେ ଆମର ପୋଡପିଠା ତ ମେନ ହୁଏ ପୋଡପି
ତମକୁ କୋଉ ପିଠା ଭଲ ଲାଗେ ବେଶି।
ମତେ ଚକୁଳି।
ହଁ ମତେ ବି ଚକୁଳି। ଅଲଗା ଯାହା ଖାଇଲା ହେରା ଗ୍ୟାସ ଫ୍ୟାସ ହଉଚି ଦେହ ଖରାପ ଲାଗୁଚି। ରଜରେ ବି ଏରା ତେଲ ଫୁଲ ଛଣାଛଣି ଜିନିଷ ବେଶୀ ଖାଇଲେ ଦେହଟା ବି ଇଏ ଲାଗୁଚି।
ହଁ। ଆଉ ପୁଅ କଣ କରୁଚି।
ଏଇଟା ଟ୍ୱିଉସନ ଆସିକିନା ଗାଧେଇକିନା ଖାଇଲା ଏଡେ ବସିଥିଲା।
ଓହୋ। ଆଉ ଆଉ ତମେ କୋଆଡେ ବୁଲିବାକୁ ଯାଇଚ ରଜରେ।
ମୁଁ କୁଆଡେ ଯାଇନି ଭାଇ ଯାଇଥିଲେ ଗାଡିଆଡେ ଯେହେତୁ ଯାଇଥିଲେ ଆଉ ମୁଁ କୁଆଡେ ସେମିତି ଯାଇନି। ଏଇ ପାଖରେ ଗୋଟେ ରଜ ମହୋତ୍ସବ ହେଇଥିଲା ପାଖରେ ଗୋଟେ ରଜ ମହୋତ୍ସବ ହଉଥିଲା ତ ମୁଁ ଯାଇଥିନି। ଭାଇ ଯାଇଥିଲେ ନା ଗାଡିନେଇ କିନା ଶରଣ ସି କ୍ଷେତ୍ର ଯାଇଥିଲେ ମତେ ଡାକୁଥିଲେ ମୁଁ ଗଲିନି। ହୁଁ।
ତାଙ୍କେ ତ ନୂଆ ନୂଆ ଜାଗା
ହୁଁ। ଯିବା ପାଇଁ ଯେ ଏମତି ଯାଇନି ଖାଲି ଯାଇଥିଲି ଏ ଏଇ ମେ ଏଗାର ତାରିଖରେ ହଁ। ପୁରୀ ଯାଇଥିଲି।
ଯାହଉ ଭାଗ୍ୟ ବରାଳ ବାଲୁଙ୍କେଶ୍ୱର।
ହଁ ବରାଳ ବାଲଙ୍କେଶ୍ୱର। ତମେ ଯାଇଛ?
ନା ନା ଯାଇନି ଏ ଯିବାର ଅଛି କିନ୍ତୁ ଯାଇପାରୁନୁ କଣ କରିବା। ମୁଁ କାକଟପୁର ବି ଯାଇନୁ କାକଟପୁର ବି ଯିବାର ଅଛି।
ଓ ହୋ।
ଏ ଏଇଭଳିଆ ଆଉ।
ମୁଁ କିନ୍ତୁ, ମୁଁ କି ତୁ ଯାଇନି ବରାଳ ବାଲୁଙ୍କେଶ୍ୱର ଯାଇଥିଲୁ ଯାହା। ପୁରୀ ଯିବା ପାଇଁ ଆଉ ପଚିଶ କିଲୋମିଟର ଥିଲା ନା ଫେରିକିନା ପଳେଇ ଆସିଲୁ ଆଉ ଯାଇପାରିଲୁନି ଆଉ।
ସେଇ ଡୋରି ବଧେ ଲାଗିଲାନି ଜଗାର ସେଥିପାଇଁ ପଳି ଆଇଲୁ ଆଉ।
ହଁ ଲାଗିନି ଜଗାର ଡୋରି ପଳେଇ ଆସି ଥିଲୁ ଯାଇକିନା ଆଉ। ଆଉ ଅଳ୍ପ ବାଟ ଥିଲା ଯେହେତୁ ଫେରିକିନା ପଳେଇ ଆସିଲୁ ଆଉ କଣ? ଠାକୁରଙ୍କ ଡୋରି ଲାଗିନି।
ହଁ।
ଆଉ ଯାଇପାରୁନୁ ଛୋଟ ଛୁଆ ନେଇକିନା ଆଉ ଯିବାପାର ବି ଅସମ୍ଭବ ହଉଛି।
ହଁ ସେମାନେ ସେଇଠି ଜିଦି କରିବେ ଦେଖିଲେ ମାନେ ଆଉ।
ହଉ ଝିଅ ରଖୁଛି।
ହଁ ହଁ। କାଟିଦିଅ।